ହ ସ ଶୁଭ ସଂନ୍ଧ୍ୟା
କଣ କରୁଛୁ
ଏଇଠି ବସିଥିଲି ତୁ କଣ କରୁଛୁ
ମୁଁ ବି ବଇଠିକୁ ବସିଛି ଆଉ ଆଉ ତମ ଘରେ ସମସ୍ତେ କେମିତି ଅଛନ୍ତି
ଆଉ ତୁମ ଘରେ ସମସ୍ତେ ଭଲ ଅଛନ୍ତି ନା
ହଁ ଆମ ଘରେ ବି ଭଲ ଅଛନ୍ତି ଆଉ ଆସ ତର ଦିନଟା କେମିତି କିଲା ମାନେ ସକାଳୁ ସବୁ ଉଠିକି
ଆଜି ଦିନ ଟା ତ ମମର ଭଲସେ କଟିଛି ସକାଳୁ ଉଠିକି ଆଗେ ନିତ୍ୟକ୍ରମ ସାରିଲି ତାପରେ କି ସମୟ ଟିକେ ବାହାରେ ବୁଲିଲି ତାପରେ ହଉଛି ପଢା ଷ୍ଟାର୍ଟ କଲି ଏମିତି ସବୁ କାମରେ ତ ଆଜି ଦିନ ଟା ଭଲ ସେେ କଟିଗଲା ଆଉ ତୋର
ହଁ ମୁଁ ବି ସେମିତି ଉଠିଲି ତାପରେ ମୋର ଯାହା ବି ନିତ୍ୟକର୍ମ ଥିଲା ସବୁ ସାରି ଯ କ କଣ ଖ ି ଆ ଜଳିଆରେ କ ଖଥିଲି ଛତୁଆ ଖାଇଥିଲି ଆଉ ତାପରେ ଟିକେ ପାଠ ପଢା ପଢି କଲି ତାପରେ ଏବେ ତ ବର୍ଷା ଦିନ ଦିନ ସାରା ବର୍ଷା ହଉଛି ଟିକେ ବର୍ଷାକୁ ବି ଏଞଜୟ କରିଥିଲି ଏମିତି କଟିଲା ଆଉ ହଁ ଯାହା ହଉ ଟିକେ ଗରମରୁ ମୁକ୍ତି ମିଳିଲା
ହଁ ଆଜି ଟିକେ ବହୁତ ଦିନ ପରେ ହଉଛି ଗରମ ମାନେ କମ ଲାଗୁଛି ଏତେ ଜୋର ବର୍ଷା ହେଇଛି ନା ସେଥିପାଇଁ
ହଁ ଠିକ କଥା କହିଲୁ ଆଉ ଜାଞ୍ଚୁନା ମୁଁ ଖାଇଥିଲି ଭାତ ଡାଲି ସୋୟାବିନ୍ ତରକାରୀ ଆଉ ସାଲାଡ ପାମ୍ପ ପଡ଼ନ୍ତୁ
ମୁଁ ବି ଭାତ ଡାଲି ବେସନ ଆଳୁ ତରକାରୀ ଆଉ ଶାଗ ଭଜା ପାମ୍ପଡ ସାଲାଡ ପୋଟଳ ଆଳୁ ଭଜା ଆଉ ଆମ୍ବୋ
ବାହା ପଡ଼ିଆ ତ ଆଉ ତୋତେ ଆମିଷ ଖାଇବାକୁ ପାଇଁ ଅଧିକ ଭଲ ଲାଗେ ନା ନିରାମିଷ
ମତେ ନିରାମିଷ ଖାଇବାକୁ ବେଶି ଭଲ ଲାଗେ ନିରାମିଷ ରେ ତୋତେ କଣ ଖାଇବାକୁ ବେଶୀ ବେଶ ଭଲ ଲାଗେ ଛତୁ ନା ପନିର ନା
ମୋତେ ଦୁଇଟା ଯାକ ଭଲ ଲାଗେ
ମତେ ବେଶୀ ଛତୁ ଭଲ ଲାଗେ ଖାଇବାକୁ
ବା ବଢିଆ ଆ ଆଉ ତୁ ଜାଣିଛୁ ନା ଆଜି ନା ମୁଁ ଯାଇଥିଲି ସକାଳେ ବୁଲିବା ପାଇଁ ବାହାରକୁ ଆମ ପାଖରେ ଯୋଉ ଗୋଟେ ପାର୍କ ହେଇଛି ନୂଆ ସେଇଠି ବୁଲିବା ପାଇଁ ଯାଇଥିଲି ସେଇଠି ବୋହୁତ ସଫା ସୁୁତୁରା ପରିବେଶ ଥିଲା, ଆଉ ଗଛ ଗୁଡିକ ବୋହୁତ ମାନେ ବର୍ଷା ହେଇଛି ନା। ସେଇ ବର୍ଷ ର ଟିକେ ଟିକେ ବିନ୍ଦୁ ଗଛ ଉପରେ ପଡିଥିଲା ତ ଗଛ ଗୁଡିକ ସବୁଜା ଦେଖା ହୋଉଥିଲା, ଆଉ ପକ୍ଷୀ ମାନଙ୍କ ଶବ୍ଦ ବି ଶୁଭଜ ଥିଲା ବୋହୁତ ବଢିଆ ଲାଗୁଥିଲା।
ହଁ ଠିକ କହିଲୁ ଯେତେବେଳେ ଆମ ପାଖାପାଖି ପରିବେଶ ସଫା ରହେ ସେତେବେଳେ ମନ ମଧ୍ୟ ଖୁସି ରହେ, ଦିନ ଟା ଭଲରେ ଆରମ୍ଭ ହୁଏ। ଆଉ ଏଇ ବର୍ଷା ଦିନକୁ ହୋଉଚି ଗଛ ଗଛରେ ଯେମିତି ପାଣି ଠୋପା ପଡୁଚି। ଭଲ ଦେଖା ଯାଉଚି।
ହଁ ତୁ ସତ କଥା ଠିକ କଥା ଆଉ ଜାଣିଛୁ ମୁଁ ଭାବୁଛି ଯଦି ପ୍ରତ୍ୟେକ ଲୋକ ନିଯେ ନିଜ ଘର ଆଉ ତାଙ୍କ ଘର ଚାରି ପାଖ ଯଦି ପୁରା ସଫା ସୁତୁରା ରଖିବେ ତାହେଲେ କଣ ଆମ ପରିବେଶ ଟା ପୁରା ସୁନ୍ଦର ହେଇଯିବ ନା।
ହଁ ଠିକ କହିଲୁ, ବଡ ପରିବର୍ତ୍ତନ ସବୁବେଳେ ଏକାଥରେ ହୁଏନି ଛୋଟ ଛୋଟ ପଦକ୍ଷେପ ହିଁ ଆରମ୍ଭ ହୁଏ, ରାସ୍ତା ହେଲେ ଅଳିଆ ନ ପକେଇକି ଆମେ ଯଦି ଛୋଟ ଛୋଟ ଅଭ୍ୟାସ କରିବା ଧୀରେ ଧୀରେ ଡଷ୍ଟବିନ ରେ ପକେଇବା ତ ହଉଚି, ସମସ୍ତେ ବି ଡଷ୍ଟବିନ ରେ ପକେଇଲେ ଛୋଟ ଛୋଟ ଅଭ୍ୟାସ କଲେ ବୋହୁତ ବଡ ପ୍ରଭାବ ପକାନ୍ତା।
ହଁ ମୁଁ ତ ହଁ ସତ କଥା ମୁଁ ବି ତ ସେ ସେଥିପାଇଁ ମାନେ ସବୁବେଳେ ଚେଷ୍ଟା କରେ କେମିତି ଘର ପରିବେଶ ପୁରା ସଫାସତୁରା ରଖିବି ସେଥିପାଇଁ ମୁଁ ସବୁବେଳେ କାମ ମାନେ ସଫାସତୁରା ରଖିବାକୁ ଚେଷ୍ଟା କରେ ଆଉ ଜାଣିଛୁ ନା ଆମ ଘର ପାଖ ପାଖରେ ଜଣେ ମାନେ ମୋର ବନ୍ଧୁ ହେବେ ସେ ଯେତେବେଳେ ସକାଳୁ କି ଯେତେବେଳେ ବି ବାହାର ଯାଇଥିବେ ଆଉ ରାସ୍ତାରେ ଯୋଉ ବି କିଛି ଅଳିଆ ଆବର୍ଜନା କି ପ୍ଲାଷ୍ଟିକ ର ଡବା ହବା ଯାହା ପଡିଯିବ ସେ ପୁରା ତାକୁ ନେଇକି ମାନେ ଡଷ୍ଟବିନ ରେ ପକେଇବେ, ତାଙ୍କଠୁ ଦେଖିକି ସମସ୍ତେ ସେଇ ଅଭ୍ୟାସ କରିକି ଡଷ୍ଟବିନରେ ପକଉଛନ୍ତି ଆଉ।
ହଁ ଏଇଟା ଗୋଟେ ଭଲ ଅଭ୍ୟାସ, ହଁ ଆଉ ଏଇଟା ସମସ୍ତଙ୍କ ପାଇଁ ଗୋଟେ ସକାର ସ ସକାରାତ୍ମକ ପ୍ରଭାବ ଭଲ କାମ କେବଳ ନିଜ ପାଇଁ ନୁହଁ ଅନ୍ୟ ମାନଙ୍କୁ ବି ପ୍ରେରଣା ଦିଏ। ଆମେ ଆମଠାରୁ ଲୋକମାନେ ଶିଖିକି କଲେ ପରିବେଶକୁ ଆହୁରି ସେମାନେ ସଫାସତୁରା ବି ରଖିବେ। ଆମେ ଯାହା କରୁଛନ୍ତି ଆମ ଠାରୁ ଛୋଟ ଛୋଟ ଛୁଆ ମାନେ ବି ଶିଖୁଛନ୍ତି, ତ ସେମାନେ ଦେଖିଲେ ବି ଶିଖିକି ଅଳିଆ ଆବର୍ଜନା ପକେଇବେନି ଏପଟେ ସେପଟେ ସେମାନେ ବି ଧୀରେ ଧୀରେ ଡଷ୍ଟବିନ ରେ ପକେଇବେ।
ହଁ ତୁ ଠିକ କଥା କହିଲୁ କାରଣ ଦେଖ ଆମେ ସବୁବେଳେ କେମିତି ଚାହୁଁଚେ ଆମ ଦେହଟା କେମିତି ଭଲ ରହ ରହିବ ଆଉ ଆମ ଶରୀରଟା କେମିତି ସୁସ୍ଥ ରହିବ କିନ୍ତୁ ଆମେ ଏଇଟା ଭାବିପାରୁନେ କି ଏଇ ଆମ ଶରୀର ସୁସ୍ଥ ଆଉ ଆମ ଦେହ ଭଲ ରହିବା ପାଇଁ କଣ ଆମ ପରିବେଶକୁ ବି ଯେମିତି ଆମ ଶରୀରକୁ ଧ୍ୟାନ ରଖିବା କଥା ସେମିତି ଆମ ପରିବେଶକୁ ବି ସଫା ରଖିବା, କଥା କିନ୍ତୁ କିଛିଟା ଲୋକ ଏଗୁଡା ବୁଝନ୍ତିନି।
ହଁ ଠିକ କହିଲୁ ସଫା ପବନ ଆଉ ସଫା ପାଣି ଆଉ ସବୁଜ ପରିବେଶ ଆମ ଶରୀରକୁ ସୁସ୍ଥ ରଖିବାରେ ବୋହୁତ ସାହାଯ୍ୟ କରେ ଆମେ ଯଦି ତାକୁ ସଫା ରଖିବା ତ ନିଶ୍ଚୟ ଆମ ଦେହ ବି ଭଲ ରହିବ ଲୋକମାନେ ଖାଲି ସେ ସବୁ ବୁଝୁନାହାନ୍ତି, ଖାଲି ଖାଲି ସୁସ୍ଥ ଖାଦ୍ୟ ଖ ଖାଲି ଖାଦ୍ୟ ଖାଇଲେ ତ ହବନି ନା ସୁସ୍ଥ ପବନ ବି ଦରକାର। ସଫା ପାଣି ପିଇବା ବି ଦରକାର।
ହଁ ତୁ ହଁ ସତ କଥା ଆଉ ଜାଣିଚୁ ନା ମୁଁ ନା ମୋ ଘର ପଛପଟେ ଗୋଟେ ବାରିରେ ଏ ଗୋଟେ ଛୋଟ ବଗିଚା ଟାଇପ୍ ର କରିଚି, ସେଇଠି ସବୁବେଳେ ପ୍ରତିଦିନ ପାଣି ଦେଉଛି ଆଉ ମାନେ ତାର ଯତ୍ନ ନଉଚି, ଯେମିତି କି ଗଛର ଯତ୍ନ ନିଅନ୍ତି ତା ତାର ଯୋଉ ଅନାବନା ଗ ଗଛ ହୁଏ, ତାକୁ ସବୁ ଉପାଡେ ଆଉ ଗଛର ଯତ୍ନ ନିଏ ତାକୁ ଠିକ୍ ଟାଇମ୍ ରେ ପାଣି ଦିଏ ଆଉ। ମୁଁ ମୋତେ ଯେତେବେଳେ ମୁଁ ସେଇ ସେଇ ଜାଗାରେ ଯାଇକି କିଛି ସମୟ ବିତାଏ ସେଇଠି ମୋତେ ବହୁତ ଭଲ ଲାଗେ।
ବୋହୁତ ଭଲ ଅଭ୍ୟାସ ଇଏ। ଗଛ ମଧ୍ୟରେ କିଛି ସମୟ କାଟିଲେ ମନ ଶାନ୍ତ ହୁଏ, ଆଉ ଏତେ ସୁନ୍ଦର ଛୋଟ ଛୋଟ ଗଛ ଲଗେଇଛୁ ମାନେ ବଗିଚା କରିଚୁ ମାନେ ସେଠି ଫୁଲ ଗଛ ବି ଥିବ ସବୁ ପ୍ରକାର ଗଛ ଥିବ ସେ ଗଛ ଗୁଡିକୁ ଦେଖି ଦେଖିଲେ ଦେଖିକି ଆରମ୍ଭ କଲେ ଦିନଟା ବୋହୁତ ମନ ଶାନ୍ତି ଲାଗୁ ଗୋଟେ ଶାନ୍ତ ପରିବେଶ ର ଦିନ ଟା ଆରମ୍ଭ କଲେ ଦିନରେ ଚାପଟା ଆପେ ଆପେ କମି ଯାଉଥିବ ମନ ହାଲକା ବି ରହୁଥିବ ସବୁ କିଛି କରିବା ପାଇଁ ଭଲ ଲାଗୁଥିବ
ଆଉ ମତେ କହିଲୁ ତୋର ଏମିତି କଣ ଗୋଟେ ଭଲ ଅଭ୍ୟାସ ଯୋଉଟା କିପରି ପରିବେଶ ପାଇଁ ଲାଭଦାୟକ
ହଁ ମୁଁ ସବୁବେଳେ ପାଣିର ବେଶୀ ଅପଚୟ କରେ ନାହିଁ ଯେତିକି ଆବଶ୍ୟକ ପାଣି ସେତିକି ବ୍ୟବହାର କରେ ଏମିତି ବହୁତ ଲୋକ ମୁଁ ଦେଖିଛି ବ୍ରଶ କରୁଥିବା ସମୟରେ ହାତ ଧଉଥିବା ସମୟରେ ପାଣି ମନ ଇଚ୍ଛା ଟ୍ଇ ଖୋଲି ଦେଇଥିବେ ପାଣି ବଇ ଯାଉଥିବ ତ ମୋତେ ସେସବୁ ପସନ୍ଦ ନାହିଁ ସେୁ ମୁଁ ପାଣି ବୋହୁତ ଦେଖିକି ମାନେ ଯେତିକି ଆବଶ୍ୟକ ସେତିକି ହିଁ ବ୍ୟବହାର କରେ ଆଉ ବଜାର କୁ ମୁଁ କପଡ଼ା ର ବ୍ୟାଗ୍ ନେଇକି ଯାଏ ପଲିଥିନ୍ ବ୍ୟବହାର କରିବା ମତେ ଠିକ ଲାଗେ ଗେନି ପଲିଥିନ୍ ବ୍ୟବହାର କଲେ ଆମ ପରିବେଶ ବହୁତ୍ ପ ରହୁଛି କାହିଁନା ସେ ସହଜେ ମାଟିରେ ଅପଚୟ ହେଇପାରୁନି। ତ ବହୁତ ପ ପ୍ରୋବ୍ଲେମ ତାପରେ ବାହାରେ ପକେଇଲେ ବି ଗାଈ ଗୋରୁ ଅଛ ନ୍ତି ଯୋଉମାନେ ପଲଥିନ ରେ ଖାଦ୍ୟ ପ ଦେଲେ ସେମାନେ ଖାଇ ଦଉଛନ୍ତି ତାଙ୍କ ଦେହ ବି ଅସୁସ୍ଥ ରହୁଛି। ତ ଯେତିକି ସମ୍ଭବ ହେଇପାରେ ମୁଁ ସେଥିପାଇଁ କପଡ଼ା ବ-ବ-ବ୍ୟବହାର କରେ ହଁ ସେମାନେ। ଜାଣି ବି ପାରୁନାହାନ୍ତି ସେମାନଙ୍କୁ ଖାଇବା ତାଙ୍କର ଖାଇବା ଉପରେ ଲକ୍ଷ୍ୟ ଥାଏ ତ ସେମାନେ ଯଉଠି ଖାଇବା ପାଆନ୍ତି। ଖାଇଯାନ୍ତି ସେମାନେ କଣ ଜାଣି ଆମେ ପଲଥିନରେ ଫୋପାଡିଚ ବୋଲି ସେଟା ଖାଇଲେ ତାଙ୍କ ସ୍ଵାସ୍ଥ୍ୟ ପାଇଁ ଖରାପ ବୋଲି।
ଜାଣିଛୁ ନା ଏଇ ସବୁ ମାନେ ଅ ଏଇ ସବୁ ଅଭ୍ୟାସ ଗୁଡ ଗୁଡ଼ିକ ମାନେ ଏମତି ସବୁ ଛୋଟ ଛୋଟ କାମ କରିବା ପାଇଁ ଆମକୁ ଏଟା ବହୁତ୍ ଛୋଟ ଛୋଟ ଲାଗେ କିନ୍ତୁ ଏଇ ସବୁ ଜି ଜିନିଷ ଆମକୁ ମାନେ କିଛି ସ କିଛି ଦିନ ଗଲା ପରେ ଆମକୁ କେତେ ଯେ ବହୁତ ମାନ ଲାଭ ମିଳିଥାଏ ନା।
ସେଇଟା ଲୋକମାନେ ବୁଝି ପାରୁନାହାନ୍ତି ଆ ମାନେ ଆମେ ଯଦି ସ ପ୍ରତି ଦିନ ଗୋଟେ ଗୋଟେ ଭଲ କାମ କରିବା। ତିନିଶହ ପଂଷଠି ବର୍ଷ ରେ ତିନିଶହ ପଂଷଠି ଦିନକୁ ଗୋଟେ ଗୋଟେ ମାନେ ଗୋଟେ ଦିନରେ ଗୋଟେ ଗୋଟେ କାମ କଲେ ବ ଷ ଶେଷରେ ସେ କାମର ସଂଖ୍ୟା ତିନିଶହ ପଂଠି ହେଇଯିବ ଲୋ ସେଟା ବୁଝି ବି ପାରୁନାହାନ୍ତି ସେଇ ଛୋଟ ଛୋଟ ଅଭ୍ୟାସ କରିବା ପାଇଁ ବି ସେମାନେ ଅଳ ମୀ କରୁଛନ୍ତି।
ହଁ ଆଉ ଜାଣିଛୁ ନା ଏମତି ମାନେ ଯୋଉ ଏମତି କରିବା କଥା କି ଯୋଉ ମାନେ ଆଜିକାଲି। ସ୍କୁଲ କଲେଜ କି ମାନେ ଯଉ ବି ଇ ସେଇଠି ହେଲା ମାନେ ପିଲାମାନଙ୍କୁ ସବୁ ପରିବେ ଶ କେମିତି ସୁରକ୍ଷା କରିବା ତାର ସଚେତନ ଉପରେ ଅଧିକରୁୁ ଅଧିକ କାର୍ଯ୍ୟକ୍ରମ କରିବା ଦର କାର ଯାହା ଫଳରେ କି କଣ ସେମାନେ ଗଛ ଲଗେଇବେ ପରିବେଶ ସ ଫା ରଖିବେ।
ହଁ ସେମାନେ ଛୋ ପିଲାମାନେ ପିଲାମାନେ ଛୋଟ ଛୁଆ ସେମାନେ କିଛି ଜାଣିନାହାନ୍ତି ସେମାନେ ଆମ ବଡ ଲୋକ ମା ଙ୍କ ର ଠାରୁ ଯାହା ଦେଖିବେ ସେମାନେ ସେଇଆ ଶିଖିବେ ପିଲାମାନେ ଛୋଟ ବେଳୁ ଭଲ ଭଲ ଅଭ୍ୟାସ ଶିଖି ଲେ ସେମାନେ ବଡ ହେଲେ ସେଇ ଗୋଟେ ମାନେ ଭଲ ଦାୟିତବାନ ନାଗରିକ ହେବେ ସେମାନେ ସେ ଛୋଟ ଛୋଟ ଅଭ୍ୟାସ ତାଙ୍କର ବଡ ହେଲେ ପରିବର୍ତ୍ତନ ହବ ଧୀରେ ଧୀରେ ସେମାନେ ଜାଣିପାରିବେ କୋଉଟା ଭଲ। କୋଉଟା ଖରାପ ତ ସେମାନଙ୍କ ପାଇଁ ମାନେ ପ ଯେତିକି ହେଇପାରିବ ପରିବେଶ ରୁ କେମିତି ଭଲ। ସଫାସୁତୁରା ରଖିବା ସଚେତନ ଉପରେ କାର୍ଯ୍ୟକ୍ରମ କରିବାଟା ଠିକ ସ୍କୁଲ ମାନଙ୍କରେ କଲେଜ ମାନଙ୍କ
ଜାଣିଥିବୁ ହଁ ସ ଏଇଟା ତ ଠିକ ଆଉ। ତ ଜାଣିଥିବୁ ଆଜିକାଲି ଆମେ ସମସ୍ତେ ମୋବାଇଲ ରେ ମାନେ କେତେ ସମୟ ନଷ୍ଟ କରୁଛନ୍ତି କିନ୍ତୁ। କଣ ଆମେ ସେ ସବୁ ନ ସ ମାନେ ମୋବାଇଲ କୁ ସମୟ ଟା ନଷ୍ଟ ନ କରିକି ଯଦି। ଯଦି ଆମେ ସେଇ ସମୟ ବାହାର କରିକି ଆମ ପରିବେଶକୁ ସଫାସୁତୁରା ରଖିବା କି ନୂଆ ନୂଆ ଗଛ ଲଗେଇବା ତାହେଲେ କଣ ଆ ଆମର ଶରୀର ଆଉ ମନ ଦିଟା ଯାକ ଭଲ ରହିବ।
ହଁ ଠିକ କହିଲୁ ପ୍ର ମାନେ ପ୍ରକୃତି ସହିତ ଆମେ କିଛି ସମୟ କାଟିବା ଗୋଟେ। ସୁନ୍ଦର ଅଭ୍ୟାସ ମାନେ ଗଛର ଯତ୍ନ ନବା ଗଛକୁ ପାଣି ଦେବା। ତାର ମାନେ ଠିକ୍ ଟାଇମ୍ ରେ ତାକୁ ମାନେ ତାର ଯତ୍ନ ନେବା ଠିକ୍ ଟାଇମ୍ ରେ ତା ତାକୁ ହଉଛି କାଟିବା ତାର ଡାଳ ପତ୍ର ମାନେ ସାଇଜ କରିବା ପାଇଁ ବହୁତ ସାରା ଗଛ ତ କାଟିବାକୁ ପଡେ। ଭଲ ସେ ବଢିବା ପାଇଁ ତାର ଗ୍ରୋଥ ପାଇଁ ତ ସେ ସବୁ କଲେ ନା ଆମ ମନକୁ ଆମକୁ। ମାନେ ଧୈର୍ଯ୍ୟ ଶାନ୍ତି ଆଉ ସକାରାତ୍ମକ ଚିନ୍ତା ଧାରା ମଧ୍ୟ ଦେଇଥାଏ।ମନକୁ ହାଲ କା ରଖିଥାଏ।
ହଁ ତୁ ଠିକ କଥା କହି ଆଉ ଜାଣିଛୁ ନା ମୁଁ ବି ଭାବୁଚି ମାନେ ଭାବୁଚି କି ମୋର ଯୋଉ ବ ବଗିଚାରେ ନା ପ୍ରତି ସପ୍ତାହରେ ଗୋଟେ ଗୋଟେ ଗଛ ଲଗେଇବି।ନୂଆ ନୂଆ ଗଛ ଲଗେଇବି।ଆଉ ତାର ଯତ୍ନ ବି ନେବି।
ହଁ ମୁଁ ବି ସେଇୟା ଭାବୁଚି। ହଁ ମୁଁ ତୋଠାରୁ ଏଇଟା ଶିଖିବାକୁ ପାଇଲି ଯେ ବହୁତ ଭଲ ଜିନିଷଟା ସେଥିପାଇଁ ବହୁତ ଧନ୍ୟବାଦ।ମୁଁ ବି ଭାବୁଛି ସବୁ ସପ୍ତାହରେ ଗୋଟେ ଗୋଟେ ଗଛ ଲଗେଇବି ଆଉ ମୋର ପ ପରିବାର ଲୋକ ମୁ କହିବି ଆଉ ସାଙ୍ଗ ମାନଙ୍କୁ କହିବି ସେମାନେ ବି ଗଛ ଲଗେଇବେ। ଆଉ ତାର ଯତ୍ନ ନେବେ ଆଉ ପରିବେଶକୁ ସଫା ରଖିବେ। ଆଉ ମୁଁ ମୋ ସାଙ୍ଗ ମାନଙ୍କୁ ବି କହିବି ପରିବେଶ ସଫାର ମହ ତ୍ୱ ବିଷୟରେ ସେମାନଙ୍କୁ ଜଣେଇବି।
ହଁ ସତ କଥା ହୁଏ ହଁ ଠିକ କଥା କହିଲୁ।ହୁଏ ତ ଆମର ଏଇ ଦୁଇ ଜଣଙ୍କ ଛୋଟ ଛୋଟ ପ୍ରୟାସ ଅନ୍ୟ ମାନଙ୍କୁ ମଧ୍ୟ ଭଲ କାମ କରିବା ପାଇଁ କିଛି ପ୍ରେରଣା ଦବ। ସେମାନେ ଆମଠୁ କିଛି ଶିଖିକି କରିବେ।
। ହଁ ସେଇଟା ହିଁ ତ ଆମର ଅସଲ ସଫଲ୍ୟତା ଯଦି ଆମଠାରୁ କିଏ ଦେଖିକି କିଛି ଶିଖିବ। ତାହେଲେ ସେଇଟା ଆମକୁ ବିି ବହୁତ ଖୁସି ଲାଗିବ। କାରଣ ସୁସ୍ଥ ଜୀବନ କେବଳ ଭଲ ଖାଦ୍ୟରେ ନଥାଏ। ବରଂ ସଫା ପରିବେଶ ଭଲ ଅଭ୍ୟାସ ଆଉ ସକାରାତ୍ମକ ଚିନ୍ତାଧାରା ମଧ୍ୟ ଗଢି ଅଛି। ସେ
ହଁ ତୁ ଠିକ୍ କହିଲୁ ଆମେ ତ ସେଥିପାଇଁ କେମିତି ପ୍ରତିଦିନ ପ୍ରକୃତିକୁ ସମ୍ମାନ କରିବା। ଆଉ ପରିବେଶକୁ ସଫା ରଖିବା ଆଉ ପାଣି ଆଉ ସମ୍ପଦର ସଠିକ ବ୍ୟବହାର କରିବା। ଏବଂ ସମସ୍ତଙ୍କୁ ଏହା କରିବା ପାଇଁ ଶିଖାଇବା।
ହଁ ନିଜେ ନିଜକୁ ବି ସଫା ରଖିବା ପରିବେଶକୁୁ ସଫା ରଖିଲେ ହିଁ ସୁସ୍ଥ ପରିବେଶ ଗୋଟେ ହବ ଆଉ ସୁସ୍ଥ ଜୀବନ ବି ଗଢି ଉଠିବ ଆମର। ଏଇଟା ଗୋଟେ ବହୁତ ଭଲ କଥା କହିଲୁ ତୁ। ଆମ ଚାରି ପାଖରେ ଯେତେ ସବୁଜ ସବୁଜ ପରିବେଶ ଆଉ ସୁନ୍ଦର ପରିବେଶ ରହିବ ଆମକୁ ମନ ବି ସତ ହାଲକା ରହିବ ଆଉ ସୁସ୍ଥ ପରିବେଶ ବି ଗୋଟେ ଗଢି ଉଠିବ ଆମ ସୁସ୍ଥ ସ୍ୱାସ୍ଥ୍ୟ ବି ଗଢି ଉଠିବ।
ଆଉ ଜାଣିଚୁ ନା ଏଇ ଛୋଟ ଛୋଟ ପଦକ୍ଷେପ ହିଁ ବଡ ପରିବର୍ତ୍ତନ ଆଣିପାରିବ।
ହଁ। ହଉ ତାହେଲେ ସାଙ୍ଗ ଆଜି ପାଇଁ ଏତିକି କଥା ହେଇଥିବ। ଆଉ ମୁଁ ପରେ ଫୋନ କରିବି ଟିକେ କାମ